ନମସ୍କାର ଆଜ୍ଞା ନମସ୍କାର। ଆଜ୍ଞା ଆଜ୍ଞା। ଆପଣ ଭଲ ଅଛନ୍ତି?
କଣ କରୁଛନ୍ତି?
ଆପଣ ଭଲ ଅଛନ୍ତି?
କଣ, ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା। ଆମେ ମଧ୍ୟ ବହୁତ ଭଲ ଅଛୁ। ଆଜ୍ଞା ଆଜ୍ଞା। ହଁ ଏଇ କିଛି ସମୟ ହେଲା ପଢାପଢି ଚାଲିଥିଲା।
ହ୍ୟାଲୋ।
ପଢାପଢି ତ ଚାଲିଥିଲା ଆଉ ଆଉ କିଛି ସମୟ ପରେ ସମୟ ପରିବର୍ତ୍ତେ ପୁଣି ପଢ଼ାପଢ଼ି ଆରମ୍ଭ ହବ।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
କରିଥିଲେ, ଆଜ୍ଞା ଆଜ୍ଞା।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
ଅ ହଁ। ହ୍ୟାଲୋ ହଁ ହ୍ୟାଲୋ ହ୍ୟାଲୋ। ହଁ ହଁ । ଏ ପଡିଶା ଘର ଲୋକ ନେଇ ଗୋଟେ ଜଣେ ଆସିଥିଲେ ତ। ହଁ।
ଆଜ୍ଞା ଆଜ୍ଞା।
କଣ କରୁଚନ୍ତି?
ଆପଣ ସହରା ଅଞ୍ଚଳରେ ରୁହନ୍ତି ନା ଗ୍ରାମା ଅଞ୍ଚଳରେ ରୁହନ୍ତି?
କଣ କହିଲେ?
ସହରାଞ୍ଚଳରେ ରୁହନ୍ତି ନା ଗ୍ରାମା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
ଞ୍ଚଳରେ ରୁହନ୍ତି।
ହୁଁ ହୁଁ ସହରାଞ୍ଚଳରେ ରହୁଚୁ।
ଆଜ୍ଞା ଆଜ୍ଞା। ଆମେ କିନ୍ତୁ ଗ୍ରାମା ଅ ଆପଣଙ୍କୁ ସହରାଞ୍ଚଳ ଭଲ ଲାଗେ ନା ଗ୍ରାମାଞ୍ଚଳ ବୁଲିବାକୁ ଭଲ ଲାଗେ?
ଅ ଅ ହଁ।
ଆପଣଙ୍କୁ କୋଉଠି ଭଲ ଲାଗେ? ଗ୍ରାମାଞ୍ଚଳ ଭଲ ଲାଗେ? ଆପଣଙ୍କୁ ଗ୍ରାମାଞ୍ଚଳ ଭ ଦେଖିବେ ଆଜ୍ଞା ଆଜ୍ଞା ନିହାତି ନିହାତି ନିହାତି ଭାବରେ। କାହିଁକି
ଆଉ ଗାଁ ଗା-ଗ୍ରାମାଞ୍ଚଳ ବି ଭଲ ଲାଗେ ସହରାଞ୍ଚଳ ବି ଭଲ ଲାଗେ। ଆମେ ମାନେ ଜନ୍ମ ଗାଁରେ। ଆଉ ଏଇଠେ ତ ମାନେ ବିଜନେସ୍ କରୁଚୁ ଏମିତି ସ୍ୱାମୀ ଙ୍କି କହିକି ସହରରେ ରହୁଚୁ ଆଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ। ଯୋଉ ପ୍ରାକୃତିର ଦୃଶ୍ୟ ଦେଖିବାକୁ ଯେତେବେଳ ଇଚ୍ଛା ପ୍ରକାଶ ହୁଏ ସେତେବେଳେ ଆମକୁ ଗ୍ରାମାଞ୍ଚଳ ବାସୀଙ୍କ ପାଖକୁ ଯିବାକୁ ହିଁ ମାନେ ବାଧ୍ୟତା ରହିଥାଏ। କାହିଁକି ନା ସେଇ ଯୋଉ ପ୍ରା ପ୍ରକୃତିର ଦୃଶ୍ୟଟା ଆମକୁ ସହରାଞ୍ଚଳରେ ଦେଖିବା ମିଳିନଥାଏ। ତ ସେ ଦୃଷ୍ଟିରୁ ମତେ ଗ୍ରାମାଞ୍ଚଳ ବହୁତ ଭଲ ଲାଗେ। ଗ୍ରାମାଞ୍ଚଳରେ କଣ କି ଆପଣଙ୍କୁ ପିଲାଦିନ ସେଇ ସ୍ମୃତି ମନେ ପଡୁଥିବ କି ନା । ଭାରି ମାନେ ପଡେ
ସେଇ ସ୍ମୃତି ପିଲା ଦିନେ ଆମେ ସାଙ୍ଗସାଥି ମେଳ ହୋଇ ପାହାଡଢିକ ଯାଉ ସେ ସକାଳୁ ସକାଳୁ ଉଠି ପାହାଡ ଚଢିବାକୁ ଯାଉ। ପୁଣି ଅ ଆବିର୍ଭାବ ହଉଥିବା ସେଇ ସୂର୍ଯ୍ୟର କିରଣ, ପୂର୍ବ ଦିଗରେ ଆ ଦେଖିବାକୁ
ଭଲ ଲାଗେ। ବୋହୁତ୍ ଭଲ ଲାଗେ।
ସେ ଏ ଯୋଉ ପ୍ରାକୃତିର ଆଚ୍ଛା। ଆ ବହୁତ ଭଲ ଲାଗେ। ପ୍ରାକୃତି କରି ଯାଉ ନଦୀରେ ଗାଧଉ ଆଶା
ହଁ। ପ୍ରାକୃତିକ ସୌନ୍ଦର୍ଯ୍ୟ ମାନେ ସକାଳୁ ପାଇଲେ ସୂର୍ଯ୍ୟ କିରଣ ଯୋଉ ଭାବରେ ମାନେ ସୂର୍ଯ୍ୟ ଉଦୟ ହୁଅନ୍ତି। ସେଇ ଦୃଶ୍ୟ ଦେଖିବାକୁ ବହୁତ ଭଲ ଲାଗେ ଆଉ। ହାଲୋ। ହାଲୋ।
କିଛି କିଛି ସାମଗ୍ରୀ ନେଇ ଆମେ ରୋଷେଇ କରିବାକୁ ପଡୁ ତ ବହୁତ ଭଲ ଲାଗେ ସେ ପିଲାଦିନର କଥା ଗୁଡା ମନେ ପଡ଼ିଥାଏ। ଏ ମାନେ ଭୋଜି କଲା ଭଳି ଲାଗେ ସାଙ୍ଗସାଥି ମେଳ ହୋଇ କିଛି କିଛି ସାମଗ୍ରୀ ନେଇଥାଉ ନିଜେ ନି ଯେ ହିଁ ଏ କିଛି କିଛି ରୋଷେଇ କରି ସେ ପାହାଡ ଉପରେ କିମ୍ବା ସେ ନଦୀ ପାଖରେ ଅ ଗାଧେଇ ରୋଷେଇ କରି ବଣ ଭୋଜି ଭଳି ହିଁ ଉଁ ଲାଗେ। ତ ବହୁତ ଭଲ ଲାଗେ, ଆନନ୍ଦ ଲାଗେ।
ଘରେ ଯାହା ରୋଷେଇ କରୁ ମାନେ ଯାହା ଖାଉ ସେଟା ତ ମଜା ଲାଗେନି ବଣଭୋଜି ଏମିତି ସାଙ୍ଗସାଥି ଚା ପାଞ୍ଚ ଜଣ ମିଶିକିରି ବଣଭୋଜି କଲେ, ସେଇଟା ଗୋଟେ ମଜା ମାନେ ତାର ଗୋଟେ ଟେଷ୍ଟ ଟେ ଅଲଗା ତା ମଜା ଗୋଟେ ଅଲଗା ଘରେ ସବୁଦିନ ଯାହା ମାନେ ଯେ କେତେ ଆଇଟମ୍ ମାନେ ଯେତେ ପ୍ରକାର ବି ବ୍ୟଞ୍ଜନ ମାନେ କରିକି ଖାଇଲେ ବି ମାନେ ଭଲ ଲାଗେନି ଏତେ। ସାଙ୍ଗସାଥି ପରିବାର ଏମତି ମାନେ ମିଳିମିଶି ସବୁ ବଣ ଭୋଜି ଟାଇପ୍ର ଗୋଟେ ମାନେ ବର୍ଷକୁ ଥରେ କି ଦୁଇଥର କି ଏମିତି କେତେ ଏମିତି ଏ ଟାଇପ୍ ର କଲେ ମାନେ ଭଲ ଲାଗେ। ସେଇ ଯୋଉ ସୌନ୍ଦର୍ଯ୍ୟ ପ୍ରାକୃତିକ ମାନେ ଝରଣା, ଫରଣା, ପାହାଡ, ପାହାଡ ଏମିତି ଦେ ରଖିକିରି ମାନେ ଖୁସି ଲାଗେ ଆଉ, ପିଲାଛୁଆଙ୍କୁ ନିଜକୁ ବି ଖୁସି ଲାଗେ ଆଉ।
ଆଜ୍ଞା, ଆଜ୍ଞା ନିହାତି ଭାବରେ ଆଉ ସହରାଞ୍ଚ ଞ୍ଚଳରେ ଆଉ ଗ୍ରାମାଞ୍ଚଳରେ ଭିନ୍ନ ଯଦି ତ ଦେଖିବାକୁ ମାନେ ଦୃଷ୍ଟି କରିବା ତାହେଲେ
ଘରେ ରହିଯାଆନ୍ତି। କିଏ କାହା ସାଙ୍ଗରେ ମାନେ ଏମିତି ସାହି ପଡିଶ ଖାଲି ଏମତି କଥାବାର୍ତ୍ତା ହୁଅନ୍ତି ଯାହା ଏତିକି ଦରକାର ଥିଲେ ତାପରେ ଏମତି ମାନେ ଯିଏ କାହା ଘରକୁ ଯିବାର ନାହିଁ କି କିଛି ନାହିଁ ମାନେ ସକାଳୁ ଉଠିଲେ କାମ ବ୍ୟସ୍ତ ଘର କାମ ପିଲାଛୁଆଙ୍କ କାମ ପୂଜା ବିଧି ରଧା ବଡ଼ା ମାନେ ସ୍ଵାମୀଙ୍କ କାମ ଏଇ ଯା କରୁ କରୁ ଦିନ ପଳେଇ ଯାଏ। ଆଉ ମ ହୁଁ ଗାଁକୁ ଗଲେ କଣ ମାନେ ଗାଁକୁ ଗଲେ କେତେ ଦିନରେ ଥରେ ମାନେ ଘର ଲୋକ ସହ କି ସାହି ପଡିଶା ଲୋକ ସହ ମିଶିବାକୁ କଥାବାର୍ତ୍ତା ହବାକୁ ଗାଁ ର ପରିବେଶ ପ୍ରାକୃତିକ ସୌନ୍ଦର୍ଯ୍ୟ ଏମତି କେତେ ଦିନରେ ଥରେ ପାଇ ମାନେ ଏ-ଏ ପାଇଲେ ସେଇଟା ଗୋଟେ ଅନୁଭବୀ ଅନୁଭବ ଗୋଟେ ଅଲଗା ଆଉ। ସହରାଞ୍ଚଳରେ କଣ ମାନେ କାଲି ଯାହା ପାର୍କ ଫାର୍କ କୁ ପାର୍କ ଫାର୍କ କୁ ଟିକେ ନାଇଁ ବୋଲି କହିଲେ ମାର୍କେଟ ଟିକେ ନହେଲେ ଏମିତି ରେଷ୍ଟୁରାଣ୍ଟ ଟିକେ ଗଲ କି ଖାଇଲ ପିଇଲ କି ଏମତି ଖାଲି ବୁଲାବୁଲି କରିକି ଆସିଲ। ଗାଁ ରେ କଣ ମାନେ ଛୋଟମୋଟିଆ ଦୋକାନ ଖଣ୍ଡେ। ଛୋଟ ମୋଟିଆ ଲୁ ମାନେ ଇଏ ଏମିତି ହେଇକିରି ମାନେ ବହୁତ ଖୁସି ଲାଗେ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଯଦି ଦେଖିବାକୁ ଯିବା ଭିନ୍ନ ଭିନ୍ନ ତଫାତ୍ ଯଦି ଦେ ଖିବା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ତ ଗ୍ରାମାଞ୍ଚଳରେ ଯେଉ ଦୃଶ୍ୟ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳେ। ତାହା ସହରାଞ୍ଚଳରେ ଦେଖିବାକୁ ମିଳେନି କିନ୍ତୁ ଦେ
ହଁ ଠିକ୍ କଥା। ହୁଁ କୁହନ୍ତୁ। ହାଲୋ। ହାଲୋ।
ଆଜ୍ଞା ଯାହା ସହରାଞ୍ଚଳରେ ବଡ଼ ବଡ଼ କଠା ଠାଘର ଦେଖିବାକୁ ମିଳେ ତାହା ଗ୍ରାମାଞ୍ଚଳରେ ଦେଖିବାକୁ ମିଳେନି। ଏବଂ ଗ୍ରାମାଞ୍ଚଳର ପ୍ରାକୃତିକ ଦୃଶ୍ୟ ଅ ଉ ଯୋଉଟା କି ସହରା ଞ୍ଚଳ ରେ ଦେଖିବାକୁ ମିଳେ ନାହିଁ ତ ସହଦ୍ରାଞ୍ଚଳ ଆଉ ଗ୍ରା ମାଞ୍ଚଳ ଭିନ୍ନ ଭିନ୍ନ ସ୍ଥାନରେ ବହୁତ ଭଲ ଅଛି ତ ଅଧିକ ମାତ୍ରାରେ ଯଦି କହିବାକୁ ଗଲେ ମତେ ଗ୍ରାମାଞ୍ଚଳରେ ବହୁତ ଭଲ ଲାଗେ। ସହରାଞ୍ଚଳରେ ଏମିତି କିଛି ସମୟ ସମୟ ବିତେଇବା ପାଇଁ ପରିବାର ସହିତ କିମ୍ବା ବନ୍ଧୁ ବାନ୍ଧବ କ ସହିତ ସାଙ୍ଗସାଥିଙ୍କ ମେଳ ସହିତ। ଅ ବୁଲାବୁଲି କରିବା କିଛି ସମୟ ବିତେଇବାକୁ ଭଲ ଲାଗେ କିନ୍ତୁ ସ୍ଥାୟୀ ହୋଇ ରହିବାକୁ କୁ ମତେ ଟିକେ କଷ୍ଟ ହୁଏ କାହିଁକି ନା ଆ କିଛି ସମୟ ପରେ ହିଁ ମତେ ଗାଁ ର ସେ କଥା ସେ ସ୍ମୃତି ମନେ ପଡ଼ିଯାଏ ତ କିଛି ସମୟ ବିତେଇବାକୁ ଭଲ ଲାଗେ କିନ୍ତୁ ସ୍ଥାୟୀ ହୋଇ ରହିବା ସହରରେ ଯାଇ ଏ ନିଜ ଘର ନେଇ ତ ସେଗୁଡା ଟିକେ କଷ୍ଟ ହୁଏ ରହିବା ପାଇଁ ଏ ସେଇ ମାତ୍ରାରେ ପରିମାଣରେ ଭଲ ଲାଗେ ନାହିଁ ସେଇ ଦୃଷ୍ଟିରୁ ମତେ ଗ୍ରାମା ଅଞ୍ଚଳରେ ରହିବା ହିଁ ଭଲ ଲାଗେ କିନ୍ତୁ ସହରାଞ୍ଚଳରେ ମଧ୍ୟ ବହୁତ ଭଲ ଭଲ ଅ ସ୍ଥାନ ଗୁଡା ଅଛି ଯିବା ପାଇଁ ବହୁତ ଭଲ ଲାଗେ। ଖାଇବା ମଧ୍ୟ ବହୁତ ଭଲ କିନ୍ତୁ ଗ୍ରାମାଞ୍ଚଳରେ କଣ କି? ଅ ବିନା ସାର ଜାତୀୟ ଖାଦ୍ୟ ଯାହାକି ଆମକୁ ମିଳୁଛି। ବହୁତ ଭଲ ଲାଗେ ତାର ସ୍ଵାଦ ମଧ୍ୟ ଅଲଗା ଦେହ ପ୍ରତି ମଧ୍ୟ ଅ ସ୍ୱାସ୍ଥ୍ୟର ବଜାୟ ରଖିଥାଏ ଯାହାକି ସହରାଞ୍ଚଳରେ ସେଇ ସାରଦିଆ ଖାଦ୍ୟ ଦ୍ଵାରା ଅ ଉ ମାନେ ଚାଳିଶ କିମ୍ବା ପଚାଶ ହେଇଗଲା। ଚାଳିଶରେ ହିଁ ଅ ଅସୁସ୍ଥତା ମାନେ ଉଭରି ପଡ଼ିଥାଏ ଯାହାକି ଗ୍ରାମାଞ୍ଚଳର ଲୋକ ଅ ନବେ ପ୍ରତିଶତ ହେଲା ମଧ୍ୟ ତାଙ୍କର କୌଣସି ପ୍ରକାର ଅ ରୋଗ ଆ ମାନେ ଆସି ନଥାଏ ଆରମ୍ଭ ହିଁ ହୋଇନଥାଏ।
ହଁ ହଁ। ସେଇଟା ତ ଠିକ୍ କଥା ସହରାଞ୍ଚଳରେ କଣ କି ମାନେ ଏଇ ଯଉ ଫାଷ୍ଟଫୁଡ଼୍ ଖାଇବା ତେଲ ମସଲା ଖାଇବା ଯୋଗୁ ଶୀଘ୍ର ମାନେ ଶୀଘ୍ର ଛୋଟବେଳୁ ପିଲାମାନଙ୍କର ବି ଦେହ ଖରାପ ଆମର ବି ମାନେ ତିରିଶି ପ୍ଲସ୍ ହେଇଗଲା ପରେ ବି ମାନେ ସେ ମାନେ ରୋଗ ଯାହା ବି ବାହାରି ବାହାରି ପଡ଼ୁଚି ସାଙ୍ଗେ ସାଙ୍ଗେ। ଗ୍ରାମାଞ୍ଚଳର ଲୋକମାନେ ଏବେ ଦେଖ ଆମ ଆଈ ବଞ୍ଚିଚନ୍ତି ଏବେ ଯାଏଁ। ମୋର ମୁଁ ନାତୁଣୀ ମୋର ଝିଅଟେ ହେଲାଣି ମୁଁ ବାହା ହେଇକି ମ୍ୟାରେଜ୍ କରିକି ମାନେ ବାହାହେଇକି ତେର ବର୍ଷ ମୋ ଝିଅର ଝିଅକୁ ହେଲାଣି, ମୋ ଆଈ ବଞ୍ଚିଚନ୍ତି ତାଙ୍କେ ଏବେ ଯାଇଁ ବି ପୁରା ଏତେ ଷ୍ଟ୍ରଙ୍ଗରେ ମାନେ ଗାଁର ସେ ଯୋଉ ମାଣ୍ଡିଆର ଖାଦ୍ୟ ଆଗକାଳରୁ ଖାଉଥିଲେ ସବୁଁ ମାନେ ଯାହା ହେଲେ ବି ଗାଁର ସେ ଯୋଉଁ ମାନେ ପ୍ରାକୃତିକ ଦିନିଷ ଖାଇକିରି, ଏବେ ପର୍ଯ୍ୟନ୍ତ ବଞ୍ଚିଚନ୍ତି ହେଇରା କି ପୁରା ଷ୍ଟ୍ରଙ୍ଗ୍, ତାଙ୍କ ସହିତ ଆମେ କାମ କରିପାରୁନୁ। ଆମେ ଟିକେ କାମ କଲେ, ଆମେ ଏ ଯୋଉ ମାନେ ସାରଦିଆ ଖାଦ୍ୟ ଖାଇକିରି, ମାନେ ତେଲ ମସଲା ଖାଦ୍ୟ ଖାଇକିରି, ଟିକେ କାମ କଲେ ବି, ହାଲିଆ ହାଲିଆ ଲାଗୁଚି, ଦୁର୍ବଳ ଲାଗୁଚି ମାନେ ରୋଗ ପରି ବିଭିନ୍ନ ବିଭିନ୍ନ ପ୍ରକାର ରୋଗ ମାନେ ହଉଚି
ନିହାତି, ନିହାତି ଭାବରେ, ଆପଣ ଯୋଉ କଥା ଗୁଡା କହିଲେ ମତେ ମତେ ବହୁତ ଭଲ ଲାଗିଲା, ଆନନ୍ଦ ଲାଗିଲା ଆଉ ମାନେ କିଛି ଶିଖିବାକୁ ମଧ୍ୟ ମିଳିଲା ଆଉ ସହର, ଆଉ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଆ ଫରକ ମଧ୍ୟ ମାନେ ଜଣା ପଡ଼ିଲା। ଆଉ ଅଁ ସବୁ ସ୍ଥାନକୁ ତ ଆମେ ଏ ଏମିତି କହିପାରିବାନି ଯେ ଭଲ ଲାଗେ ନାହିଁ ବୋଲି, କିଛି କିଛି ସ୍ଥାନରେ କିଛି କିଛି ନୂଆ ନୂଆ ଢାଞ୍ଚା ଶିଖିବାକୁ ପଡେ, ଯାଇଁ କିଛି କରିବାକୁ ପଡେ କିନ୍ତୁ ଗ୍ରାମାଞ୍ଚଳରେ ଯେହେତୁ ଗୋଟେ ପ୍ରାକ୍ ପ୍ରାକୃତିକ ଦୃଶ୍ୟ ସଦା ସର୍ବଦା ଆମକୁ ମିଳିଥାଏ ତେଣୁ ଆମକୁ ଗ୍ରାମାଞ୍ଚଳର ପରିଭାଷା, ଅ ଚଳନି ଏବଂ ଅ ତାର ଆବିର୍ଭାବ ହୋଇଥିବା ପ୍ରାକୃତିକ ଦୃଶ୍ୟ ଅ ବାତାବରଣରେ ଏଁ ରହିଥିବା ସେଇ ଗ୍ରାମକୁ ଯିବା ବହୁତ ଭଲ ଲାଗେ। ସେଇ ଦୃଷ୍ଟିରୁ ଗ୍ରାମାଞ୍ଚଳ ଭାରି ଭଲ ଲାଗେ କିନ୍ତ କିନ୍ତୁ ସହରାଞ୍ଚଳ ମଧ୍ୟ ବହୁତ ଭଲ ଆଗକୁ ବହୁତ ବହୁତ ମାନେ ଆଗକୁ ଯାଉଛ। ବି ଲୋକେ ଅ ଦେଖିବାକୁ ଏମତି ଗଲେ କିଛି କିଛି ଲୋକ ପଢିବାକୁ ମଧ୍ୟ ଗ୍ରାମାଞ୍ଚଳରେ ଆଗକୁ ଯାଇ ପାରନ୍ତି ନାହିଁ, କାହିଁକିନା ଭଲ ଶିକ୍ଷକ ଓ ଦରକାର ତ ଆମକୁ ସହରାଞ୍ଚଳକୁ ଯିବାକୁ। ପଡୁଛି ଅଧିକ ଆୟ ଅ ପଇସା ପାଇଁ ମଧ୍ୟ ଯେହେତୁ ଗ୍ରାମାଞ୍ଚଳରେ କିଛି କମ ଦର ରହିଥାଏ ତ ଆମକୁ ସହରାଞ୍ଚଳ ଯିବାକୁ ପଡିଥା ଥାଏ, ଯାହାକି ସହରାଞ୍ଚଳରେ ଅଧିକ କଷ୍ଟ କର୍ମ ହେଲେ ମଧ୍ୟ କିଛି ଅଧିକ ଆୟ କରିବାକୁ ମିଳିଥାଏ। ତ ସେ ଦୃଷ୍ଟିରୁ ଆମେ କାହାକୁ ମଧ୍ୟ କମ୍ କହିପାରିବା ନାହିଁ। ତ
ମାନେ, ଉଁ ଗ୍ରାମାଞ୍ଚଳରେ ଛୋ ମାନେ ଛୋଟବେଳୁ ଆମେ କିଛି କରିବା ଶିଖିନଥା ଶିଖିନଥାଉ। ସେଇଟା ସହରକୁ ଆସିି କିରି ଶିଖିବାକୁ ପଡ଼ିଥାଏ। ପେଟ ପୋଷିବା ପାଇଁ ସହରକୁ କୁ ଆସିବାକୁ ପଡ଼େ। ଏବେ ଆ-ଆମ୍-ଆମ୍-ଆମ କଥା କହୁଛି, ଆମ ଶାଶୂ ଶ୍ଵଶୁର